ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହଁ ମ୍ୟାଡ଼ାମ କଣ କରୁଛନ୍ତି?
ହଁ ଏମିତି ଶୋଇଛି ଆପଣ କଣ କରୁଛନ୍ତି?
ହୁଁ ମୁଁ ବି ଏମତି ବସିଛି।
ଆଚ୍ଛା ଭଲ ଅଛନ୍ତି।
ହଁ ଭଲ ଅଛି ତ ଚାଲନ୍ତୁ ଆମେ ଆମ ଟପିକ ପିକ ଉପରକୁ ଯିବା।
ହଁ
ତ ଆମେ ଏବେ ଆମର ଖାଦ୍ୟ ବିଷୟରେ କଥା ହବା ଖରା ଦିନକୁ ନେଇକି କୋଉ କୋଉ ଖାଦ୍ୟ ଖାଇବାକୁ ଭଲ ଲାଗୁଛି ବାକି ଖରା ଦିନ କଣ କଣ କେମିତି କଣ ଖାଇବା ଖାଉଛନ୍ତି ଆପଣ?
ଆଚ୍ଛା
ଖରା ଦିନେ ଖରା ହଉଛି।
ବହୁତ ଜୋରେ ଖରା ହଉଛି ବହୁତ ଜୋରେ।
ତ ଖରାକୁ କଣଥିବ ଖାଇବା ପାଇଁ ଭଲ ଲାଗୁଛି।
ହୁଁ। ଅଭିଅସ୍ଲି ଖରାକୁ ଥଣ୍ଡା ଜିନିଷ ହିଁ ଭଲ ଲାଗେ ଖାଇବା ପାଇଁ। ଆପଣଙ୍କୁ
ହଁ ମତେ ବି ଥଣ୍ଡା ଜିନିଷ ତା ସହ ଆଇସ୍କ୍ରିମ୍
ଆଛା।
ଆଉ ଖାଇବା ମାନେ ଆମର ଦହି ମାନେ ଦହି ପ ଖାଳ ତା ସହିତ ସାଧା ଭଜା ଭଜା ଏ ସବୁ ଭଲ ଲାଗେ।
ଶାଗ ଭଜା କା କୁଡ଼ି ଆମ୍ବ ନଡ଼ିଆ ପାଣି ଲେମ୍ବୁ ପାଣି ଦହି ହଁ ଯେତିକି ଥଣ୍ଡା ଜିନିଷ ଫଳ ରସ ଜୁସ ଯୋଉ କଉଛନ୍ତି।
ହୁଁ।
ଏ ସବୁ ପିଇଲେ ଦେହ ମାନେ ଗ୍ରୀଷ୍ମ ଋତୁରେ ଯେତିକି ସବୁ ଥଣ୍ଡା ଆଉ ସର୍ଟେଜ ଜିନିଷ ପାଣି ଯୁକ୍ତ ଖାଦ୍ୟ ସବୁ ଭଲ ଲାଗେ।
ହଁ ତ ଜୁସ୍ ଫଳ ଜୁସ୍ କେମିତି କରନ୍ତି ଆପଣଙ୍କୁ ଜଣାଅଛି।
ଫଳ ଯୁସ୍ ମାନେ କୋଉ ଫଳ।
ଆପଣଙ୍କୁ ସବୁଠୁ କୋଉ ଫଳ ଭଲ ଲାଗେ।
ହୁଁ ଦେଖନ୍ତ କହିବାକୁ ଗଲେ ମତେ ଫଳ ହିଁ କିଛି ଭଲ ଲାଗେନି।
ପିଅନ୍ତିନି ଫ୍ରୁଟ୍ ଜୁସ।
ଲେମ୍ବୁ ଲେମ୍ବୁ ଭଲ ଲାଗିଛି ଆଉ କଣ।
ଲେମ୍ବୁ ପଣା।
ହୁଁ।
ଆଜି କଣ ଖାଇଛନ୍ତି ତାହେଲେ।
ଆଜି ଖାଇଛି ଭାତ ଭଜା ଡାଲି ତମେ।
ଆଛା ଅ ଖରା ଦିନକୁ ମୋର ମାନେ ପାଟିରେ କିଛି ପ୍ରୋବ୍ଲେମ ହେଇଯାଇଛି ତ ଖାଇବା ପାଇଁ କିଛି ଭଲ ଲାଗୁନି।
ହୁଁ ହୁଁ ପାଟି ଧରଛି ନା କଣ।
କଣ ହେଇଛି ମୁଁ ଜାଣିନି କିନ୍ତୁ ପାଟି କଳ ଆ ମର କାଟୁଛି। କିଛି ଖାାଇ ହଉନି।
ଉଁ ହୁଁ।
ମତେ ବେଶୀ ମାନେ ଲେମନ ଜୁସ୍ ହିଁ ଭଲ ଲାଗେ।
ଆଚ୍ଛା।
ଉ ଯୋଉ ଆମର ଦହି ପଖାଳ କରନ୍ତି ତ ଦହି ପଖାଳ କେମିତି କରନ୍ତି ଜାଣିଛନ୍ତି।
ଦହି ପକ ମାନେ ଖରା ଦିନ ପାଇଁ ତ।
ହଁ।
ହୁଁ ଜାଣିଛି।
ହୁଁ।
ଜାଣିଚି।
କେମିତି କରନ୍ତି।
ଦେଖ ଯଦି ରନ୍ଧା ଭାତ ହେଇଥିବ ଆମେ ଯଦି ଗରମ ଭାତ କରିବା ସେଇଟା ଯଦି କାଦୁଅ ଭାତ କରିବା ଆହୁରି ଭଲ। ମାନେ ଦି ଦିନର। ତା ପାଇଁ ଦହି ଭାତ ପାଣି ଲୁଣ କଞ୍ଚାଲଙ୍କା। ତାପରେ ଯ ଯିଏ ଚାହିଁବ ଜିରା ଗୁଣ୍ଡ ପକେଇବ ନହେନେ ପା ଧନିଆ ପତର ଚାହିଁବ ଯଦି ପକେଇ ପାରିବ। ହେଲା ତ ଗୋଟେ ପାତ୍ରରେ ଭାତ ନେଇଯିବା। ତ ଆଉ ଗୋଟେ କଣ କରିବା ଯଦି ଆମେ ମାନେ ଛୁଙ୍କ ଦେଇ ପାରିବା ଅଲଗା ଯଦି ଖାଲି ସେମିତି ସେ ଭାତ ଭାତରେ ଦହି ପକେଇକି। ଆଉ ଟିକେନାକୁ ପାଣି ମିଶେଇକି ଲୁଣ ପକେଇ ପକେଇବା। ପକେଇ ଟିକେ ହାଣ୍ଡିକୁ ସେ କଞ୍ଚ ମରିଚ ଚକୁଟି ଦେବା। ଏବେ ସବୁକୁ ଭଲ ଭାବେ ମିଶେଇଦବା। ହେଇଗଲା ଦହି ପଖାଳ ତା ସହିତ ଆଳୁ ଭଜା। ନହେଲେ ବଢ଼ିଚୁରା। ଶାଗ ଭଜା ମାଛ ଭଜା ଯାହା ଖାଇପାରିବେ ଭଜା ଜିନିଷ।
ଆଳୁ ଭର୍ତା ବି ଖାଇବାକୁ ଭଲ ଲାଗେ।
ହୁଁ।
ତ ଆଳୁ ଭର୍ତା କେମିତି କରାହୁଏ ଜାଣିଛନ୍ତି ନା ନାଇଁ।
ଆଳୁ ଭର୍ତା।
ହଁ।
ହଁ ଆଳୁକୁ ସିଜା ହବ ଆଳୁ ସିଜି ଗଲା ପରେ ତାକୁ କାଢିକିରି ଗୋଟେ ଜାଗାରେ ଚକୁଡି ଦବା। ମାନେ ଗୋଟେ ପାତ୍ରକୁ କାଢିକି ଚକୁଟି ଦବା ତାପରେ ଆଉ କରେଇ ବସେଇବା ତେଲ ପକାଇବା ତାପରେ ସୋରିଷ ପକାଇବା ସୋରିଷ ଟା ଫୁଟି ଗଲା ପରେ କଞ୍ଚା ମରିଚ ପକେଇବା। କଞ୍ଚା ମରିଚିଟା ମରିଚଟାକୁ ଟିକେ ଭାଜିବା। ତାପରେ ପିଆଜ ପିଆଜ ଟା ଟିକେ ବ୍ରାଉନ ହେଇଗଲେ ଟମାଟ ପକେଇବା ଟମାଟ ଟା ଟିକେ ଭାଜିଲା ପରି ହେଇଲା ପରେ ଆଳୁ ପକେଇବା ଆଉ ଲୁଣ ଯଦି ଲୁଣ ଯଦି ପ କେଇକି ଚକୁଡିଥିବେ ତାହେଲେ ଲୁଣ ଆଉ ଡବଲ୍ ଥର ପକେଇବେ ନାହିଁ। ଲୁଣ ପକେଇକିରି ତାକୁ ସେଇଥିରେ ଘାଣ୍ଟିବା ଆଉ।
ଆଚ୍ଛା।
ଅଳୁ ଭର୍ତା ଆଳୁ ଟା ଟିକେ ପୋଡ଼ ପୋଡ଼ିଆ ଟାଇପ ର ହେଇଗଲେ କାଢିଦବା।
ଆଚ୍ଛା।
ହଁ।
ହଁ ହଉ ଆଉ ଖରାଦିନେ କଣ କଣ ରୋଷେଇ ସବୁ ଖରା ଦିନ ପାଇଁ କଣ କଣ ସବୁ କଣ କଣ ଖାଇଲା ଆମ ଦେହ ପାଇଁ ଭଲ।
କଣ କହିଲୁ ସୁବିଲା ନି।
ମୁଁ କହିଲି ଖରାଦିନେ କୋଉ କୋଉ ଜିନିଷ ଖାଇଲେ ଆମ ଦେହ ପାଇଁ ଭଲ।
ଖରା ଦିନେ
ହୁଁ।
ଖରାଦିନେ ତ ତୀଖ ଖରା ଦିନେ ମାନେ ଥଣ୍ଡା ଜିନିଷ ଖାଇବ। ଯେମିତି କିି ଫଳ ଅଛି ଉ ତରଭୂଜ ତାପରେ କାକୁଡି ଲେମ୍ବୁପାଣି ପିଇ ପାରିବା ଦହି। ହେଲା ଆଉ ସବୁ ଜୁସ୍ ମାନେ ଫଳ ରସ।
ହୁଁ।
ଯେତିକିମାନେ ସୁସ୍ଥ ତା ମାନେ ନାହିଁ ଯେ ଆମେ ଫ୍ରିଜ ମାନେ ଜିନ୍ଷ ଖାଇବା। ହେଲା। ଫ୍ରିଜି ରଖିଥିବା ଜିନିଷ କଣ ହୁଏ ନା ମାନେ ଦେହ ଖରାପ ହୁଏ। ଆଉ ଯେମିତି ସ୍ଵାସ୍ଥ୍ୟକର ମାନେ ପାନୀୟ ଜିନିଷ ଟିକେ ଖାଇବା। ହେଲା ଭିଟାମିିନି ଆଉ ଭଟାମିନ୍ ଯୁକ୍ତ ଆ ଆଉ କଣ
ହୁଁ।
ତମକୁ କଣ ଖାଇବା ଭଲ ଲାଗେ ଖରାଦିନେ?
ଖରାଦିନେ ମତେ ବି ସେଇ କି ଥଣ୍ଡା ମାନେ ଆ ଫ୍ରିଜରୁ ପାଣି ଭଲ ନାହିଁ ତଥାପି ଫ୍ରିଜ ପାଣି ପିଇବା ଭଲ ଲାଗେ। ମାନେ ଗରମରେ ମାନେ ଖାଲି ପାଣି ପିଇକି ହଁ।
ହଁ।
ସୁବିଧା ଗରମରେ ତ ଖାଲି ପାଣି।
ହଁ ଶୁଭୁଚି।
ମୁଁ କହିଲି ଗରମରେ ତ ଖାଲି ପାଣି ପିଇଲେ ଶୋଷ ମରେନି ତ ଫ୍ରିଜ୍ ପାଣି ପିଇବା ପାଇଁ ଅଧିକ ଇଚ୍ଛା ହୁଏ। ତା ଛଡା ମାନେ ଫ୍ରିଜରେ ହିଁ ରହିଯିବାକୁ ଇଚ୍ଛା ହୁଏ ଯେହେତୁ ଫ୍ରିଜଟା ଥଣ୍ଡା ଟିକେ ଲାଗେ। ତା ସହିତ ମାନେ, ଦହି, ପଖାଳ, ଏବଂ ଭଜା, ମାନେ, ଆଳୁ, ଭଜା, ଯ ମାନେ ଖାଲି ମାନେ ସିମ୍ପୁଲ ମସଲା ପଡନଥିବ ପ୍ରାୟା ସା ସାଧା, ଭଜା, ହେଇଥିବ ଅଳ୍ପ ତେଲ ପଡିଥିବ ସାଧା, ଆଳୁଭ ନହେଲେ ଆମର କିଛି ବି, ଭଜା, ବା ନହେଲେ ଆମର କଞ୍ଚା ପରିବା ଅଛି ସେ ସେସବୁର ବେଶୀ ମସଲା ବନାଯାଏ ମୁଁ ମୋ ହିସାବରେ ଯଦି ମସଲା ହିଁ ପଡିବା ନାଇ ଖରାଦିନେ ଯେହେତୁ ପେଟ ଖରାପ ହୁଏ ବାକି ଆଉ ଦହି, ପଖାଳ, ନହେଲେ ଖାଲି, ପଖାଳ, ଆଉ ପଣା ରେ, ଲେମ୍ବୁ, ପଣାଟା ଅଧି କ ଭଲ ଲାଗେ ତା ସହିତ ଯାହର ପେଟ ଗରମ ହଉଚି ତ, ଶାଗୁ, ମିଶ୍ରି, ପିଇ ପାରିବ। ଆ ଭୁଷ୍ସି ମିଶୀ ବି ପିଇ ପାରିବ ତା ଦ୍ଵାରା ପେଟ ଥଣ୍ଡା ରହିବ ଆ
ହୁଁ
ଏଇ ଖରାଦିନେ ତ, ମାଛ, ମାଂସ, ଟିକେ ଆମିଷ ଖାଇବାକୁ ଇଚ୍ଛା ହୁଏନି ତଥାପି କେବେ କେବେ ଖାଇ କେବେ କେବେ ଖାଇ ମାନେ ଖାଇବା ଦରକାର କିନ୍ତୁ ଖାଇବାକୁ ଯେହେତୁ ଇଚ୍ଛା ହୁଏନି। ଖାଇବାକୁ ଇଚ୍ଛା ହୁଏନିଆପଣଙ୍କୁ ଖରା ଦିନେ ଆମିଷ ଖାଇବାକୁ ଇଚ୍ଛା ହୁଏ।
ମୋର ଟୋଟାଲି ହି ଇଚ୍ଛା ନାହିଁ ଆ
ହଁ ଏ ଯଦି ମାଛ ଭଜା ହେଇ ଥିବ ତ ପଖାଳ ଭାତ ସହ ଖାଇ ହେଇଯିବ ସିଏ ଗୋଟେ ପ୍ରକାର କିନ୍ତୁ ମାଛ ଫ୍ରାଏ ଆମର ଚିଙ୍ଗୁଡି ଫ୍ରାଏ ଏ ସବୁ କିଛି ଖାଇବାକୁ ଭଲ ଲାଗେନି ଆପଣଙ୍କୁ ଭଲ ଲାଗେ ନାଇଁ?
କଣ?
ମାଛ ମାନେ ଖରାଦିନେ ଏଇ ହେବି ଆଇଟମ ଯେତିକି ଆପଣ ଖାଆନ୍ତି ନା ଖାଆନ୍ତିନି?
ନା ଖାଏ
ଆଚ୍ଛା ଆପ ତାହେଲେ ଆପଣ ହଁ ସବୁ ମାନେ ଖାଇଲେ ବି ମାନେ ପେଟ ବି ଖରାପ ହଉଛି ନା?
ହଁ। ମୋତେ ଭଲ ନାଇ
ଆଚ୍ଛା। ପନିର ପନିର ମତେ ବି ଭଲ ନା ନାଇ ମାନେ କେବେ କେବେ ମାଛ ଭଜା ମୁଁ ତ ଆଚ୍ଛା ଛତୁ ଭଜା ମାନେ କରିକି ମାନେ କଷା କରିକି ଖାଇପାରିବ ପଖାଳ ଭାତ ସହ ଖରାଦିନେ ତ ଭଲ
ନର୍ମାଲି ବି ଭାଜିି କି ଖାଇପାରିବା।
ହଁ, ସେଇଟା ତ କହୁଛି ମାନେ ପିଆଜ ପ ପକେଇକି ଅଧିକ ପିଆଜ ପକେଇକି ଛତୁକୁ ମାନେ ଫ୍ରାଏ କଲା ପରିକା ଆମେ ଯେମିତି ଭାଜୁ ଛେ ସେମିତି ହାଲକା ମସଲା ଦେଇକି ଭାଜିଲେ ଭାତ ପଖାଳ ଭାତ ସହ ଛତୁ ଟା ଭଲ ଲାଗେ। ଆଉ ପେଟ ବି ଗରମ ହୁଉନି। ଖରା ଦିନକୁ ଭଲ ଲାଗେ ଖାଇବା ପାଇଁ, ହଉ ଆମର ଟାଇମ ହେଇଯାଇଛି ମୁଁ ରଖୁଛି।